ହାଲୋ।
ହଁ, ଖିଆପିଆ ସଇଲାଣି।
ହଁ ଖାଇ ସାରିଲୁଣି। ଆପଣ ଖାଇ ସାରିଲେଣି ହଁ, ହଁ।
ଆଉ
କଣ କରୁଥିଲେ ଯେ?
ଏଠି ବସିଥିଲି ଏମିତି ଆଉ ଏଇଠି। ଆପଣଙ୍କ ଆଡ଼େ କୁମାର ପୂଣ୍ଣମୀ କେମିତି ହୁଏ।
ହଁ, ଇଆଡ଼େ ତ ଆମର କୁମାର ପୂର୍ଣ୍ଣିମ ମାସ ସାରା କରାଯାଏ ତାପରେ। ଲାଷ୍ଟ୍ ଦିନ ଯେମିତି ଚାନ୍ଦକୁ ଦିନ ବେଳା ସମସ୍ତେ ଗାଧେଇକି ଆଗ ଅଁ ତୁଳସୀ ଗଛରେ ପୂଜା କରାଯାଏ ତାପରେ ଏଠୁ ସମସ୍ତେ ଯାହା ଭୋଗ ସମସ୍ତେ କେହି ଖାଆନ୍ତିନି। ଯଦି କିଏ ଖାଇବାର ଥାଏ ଗୋଟେ ପାଦୁକ ହେଇଥାଏ ପାଦୁକ ଖାଇସାରିଲା ପରେ ଖାଆନ୍ତି। ତାପରେ ରାତି ଟା ଆମେ ଯେମିତି ବହି ପଢାଯାଏ ସେମିତି ବହି ପଢ଼ନ୍ତି। ତାପରେ ତୁଳସୀ ଗଛରେ ଏମତି ପୂଜା କରାଯାଏ ଆମର ଯୋଉଠି ଚାନ୍ଦ ବନ୍ୟା ପାଇଁ କହାଯାଏ ସେଠି ସମସ୍ତେ ଏକାଠି ଛିଡା ହଉ ତଳେ ଝୁ ଝୋଟି ପଡ଼ାଯାଏ ତାପରେ ଏଠି ବନ୍ଦା ଯାଏ।
ହୁଁ। ହୁଁ ଆଉ ସେପଟେ ପ୍ରସିଦ୍ଧ କଣ ଅଷ୍ଟସବୁ କି କଣ ସବୁ।
ହଁ ଆମର ଏପଟେ ଅଷ୍ଟସମ୍ଭୁ ମନ୍ଦିର ଅଛି। ସେଟା ଶିବ ମନ୍ଦିର ଟା। ଆମେ ବି ଯାଉ ସେଠିକି ବେଳେ ବେଳେ ଦର୍ଶନ କରିବା ପାଇଁ ବହୁତ୍ ଭିଡ ହୁଏ ଯୋଉ ବୋଲ ବୋମ ଟାଇମ୍‌ରେ ବି ବହୁତ୍ ଭିଡ଼ ହୁଏ କଣ ନା ସେତେବେଳ ସବୁ ଅଧିକାଂଶ ପିଲାମାନେ ବୋଲ୍ ବୋମ କରନ୍ତି ସେଇ ଜାଗାକୁ ହିଁ ଯାଆନ୍ତି ଭଲ ଜାଗା ଟା ହଁ ସେଠିକି ଯାଆନ୍ତି ସବୁ କିଛି ସୁବିଧା ବି ଅଛି ସେଠି। ଆଁ ସେଠି ଦର୍ଶନ କରିବା ପାଇଁ ଯାଆନ୍ତି ଆମେ ବି ଯାଉ ଆମ ଗାଁ ର ସେଇଟା ଦଶ୍ ତେର କିଲୋମିଟର ଭଳିଆ ହବ ଆମ ଘରଠୁ।
ହୁଁ ହୁଁ।
ହୁଁ।
ଆଉ କଁ ଅଁ ଘରେ ଘରେ ସମସ୍ତେ ଭଲ ଅଛନ୍ତି?
ହଁ। ଘରେ ସମସ୍ତେ ଭଲ ଅଛନ୍ତି।
କୋଉଥୁଲ କୁଆଡ଼େ ଯୋଜନା ହୋଉଚି ଛୁଟିରେ କୁଆଡ଼େ ବୁଲାବୁଲି କରିବାର।
ହଁ ଛୁଟିରେ ତ ଛୁଟି ତ ସରିିଲାଣି ଏବେ ତ କଲେଜ୍ ଷ୍ଟାର୍ଟ ହେଇଗଲାଣି କଲେଜ୍ ଯାଉଚୁ। ତାପରେ ଏବେ ଆମର ଇଣ୍ଟନସିପ୍ ବି ଚାଲୁଚି। ମିଷ୍ଟର୍ ତ ଆମର ଚାଲିଯିବେ ଇଣ୍ଟନ୍‌ସିପ ତାପରେ ସେଇଟା ଆମର ଗୋଟେ ପରି ତାର ଅଛି ସେଇ ପ୍ରୋଜେକ୍ଟ୍ ସବୁ ଉଁ ସମିଟ୍ କରିବାର ଅଛି ତ ପରଦିନ ଯିବୁ କଲେଜ୍ ଆଉ ଏବେ ତ ଛୁଟି ନାହିଁ ତାପରେ ଆମର ଫିଇପଥ୍ ସେମିଷ୍ଟର ଷ୍ଟାର୍ଟ ହେଇଯିବ ତ ଏବେ କୁଆଡ଼େ ବୁଲାବୁଲି ଏମତି ନାହିଁ।
ଘରୁ ତମ କଲେଜ୍ ଟା କେତେ ବାଟ କି?
ଆମର ଘରଠୁ ଯେହାତି ଦଶ କିଲୋମିଟର୍ ପୁଆ।
କେମିତି ଯାଅ?
ଆମର ଗମେଣ୍ଟ୍ ର ଯୋଉ ସୁବିଧା ଏଇନା ଓଟେ ବସ୍‌ ଲକ୍ଷୀମ୍ ବସ୍‌ ସେଇ ବସ୍‌ ଟାରେ ଯାଉ ଆ ହଁ ସେଇଥିରେ ଆଟା ବେଳୁକୁ ଯାଉ ତାପରେ ଆସୁବାରି ସେଇ ସାଢ଼େ ଗୋଟେ ବେଳୁ ତ ସେଟା ରିଟର୍ନ କରୁ ସେଇଥିରେ ଆସୁବାରି ନହେଲେ ଆମର ଯିଏ ଗାର୍ଡିଆନ୍ ଯ ଉଠିଯାଆନ୍ତି ତାଙ୍କ ସହିତ ବାବା କି ତାର ଯିଏ ଆସିନ୍ତି ଆସୁ ବାରି ସାଙ୍ଗକୁ ମୁଁ ମିଶିକି ଆଉ।
ହୁଁ, ରଖୁ ବସ୍‌ ଟା ଭଲ ଯେ।
ହଁ। ସେମିତି ହେଲେ ଯୋଉମାନଙ୍କର ଗାଡ଼ି ମାନ ଅଳେ ନାହିଁ ସୁବିଧା ସା ସେମାନେ ସେଇଥିରେ ଯିବାଆସିବା କରିପାରୁଛନ୍ତି ଏଇଟା ତାଙ୍କ ପାଇଁ ଗୋଟେ ବଡ଼ ସୁବିଧା। ତାପରେ ଲୋକମାନେ ସବୁ ଲୋକମାନେ ତ ଗାଡି ଖର୍ଚ୍ଚ କରିକି ଅଟୋ ତ ଦେଲେ ଆମର ସେ ଜାଗାକୁ। ତିନଶ ସାଡ଼େ ତିନିଶ ଏମତି ନଉଚି ଆମ ବ୍ଲକ୍ ଯିବା ପାଇଁ କି ମେଡି଼କାଲ୍ ହଉ ବି। ତ ସେଇଟା ଗୋଟେ ସୁବିଧା ସେମାନେ ପାଞ୍ଚଟଙ୍କା କି ଦଶଟଙ୍କା ଦେଇକି ଯାଉଚନ୍ତି ତାଙ୍କ କାମ ହୋଉଚି। ପୁଣି ସେଇଥିରେ ରିଟର୍ନ କରୁଚନ୍ତି।
ଆଉ କଣ ସବୁ ଖବର? ହୁଁ।
ଆଉ ଆପଣଙ୍କର ସେପଟେ ସବୁ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଭଲ ଭଲ ଅଛନ୍ତି।
ଉଁ
ଆଉ ତାଲେ ରଜ ରଜ କେମିତି କାଟିଲ?
ହଁ ରଜ ତ ଆମର ଏପଟେ ଦି ବର୍ଷ ହେଲାଣି ଏମତି ଗାଁରେ ନାଚ ଗୀତ ଏମତି ସବୁ ଛୁଆମାନୁଙ୍କୁ ନେଇକି ହଉଚି ତାପରେ ପ୍ରାଇଜ୍ ବଣ୍ଟନ ହୋଉଚି ଶେଷ ଦିନ। ଏଇ ଥର ଆ ଅଧିକ କି କରାହେଇଥିଲା ରାତିଟା ଉନ ସେଖେଣ୍ଡ୍ ଦିନ ରଜ ଦ୍ଵିତୀୟ ଦିନ।
ଯାଇଁ
ଆତିରେ ସେଇଦିନ ଡା ଆଇଥିଲା ଯୋଉମାନଙ୍କର ଯେମିତି ଚକ୍ଷୁ ନାହିଁ ସେଇ ଅନ୍ଧ ଲୋ କଆନୁଙ୍କୁ ଡାକାହେଇଥିଲା ସେମାନେ ସଙ୍ଗୀତ ପରିବେଷଣ କରୁଥୁଲେ ଆମେ ସବୁ ଲୋକମାନେ ଚାରିପାଖରେ ବସି ସବୁ ଶୁଣୁ ଥିଲେ ତାପରେ କିଛି ତାଙ୍କର ଗୋଟେ ବାକ୍ସ ଥିଲା ତ ସେଥିରେ ଲୋକମାନେ ଖୁସି ହେଇକି ଯିଏ ଶହେ ଦୁଇଶ ଯାହା ପାରଲେ ତେମାନଙ୍କ ପାଇଁ ଦୋଉ ଉ ପୁରା ଟା ଗୋଟେ କରାହେଇଥିଲା ଆପରେ ଖେଳ କୁଦ ଏନ୍ତି ସବୁ ଥିଲା ପିଲାମାନଙ୍କର ପୁଅମାନଙ୍କର ଝିଅମାନଙ୍କର। ପୁଚି ମ୍ୟାଜିକ୍ ଚେୟାର୍ ଏମତି ସବୁ ଥିଲା।
ହୁଁ। ଆଉ ଉ ଏପଟେ ଆ ଭୁବନେଶ୍ୱର ଆଡେ କେବେ ଆସିବାର ଯୋଜନା ଅଛି?
ହଁ ଭୁବନେଶ୍ଵର?
ହୁଁ।
ଆଁ ଭୁବନେଶ୍ଵର ତ ଏବେ ଯିବୁନି ଦେଖିବା ଯିବା କେବେ ଗୋଟେ ଆଉ। ସିଆଡ଼େ ମୋ ପିଇସି ଜଣେ ଅଛନ୍ତି ସେଠି ତାଙ୍କ ସ୍ୱାମୀ ସେଠି ଜବ୍ କରନ୍ତି ସେ ସେଠି ରହନ୍ତି ଆଉ ଜଣେ ମୋ ବଡ଼ ବୋବା ତାଙ୍କ ଝିଅ ବି ସେ ଭୁବନେଶ୍ୱରରେ ରହୁଛନ୍ତି ମା ମା ମୋର ମାନେ ବଡ଼ ବୋବା ଯିଏ ସେମାନେ ବି ଦି ଜଣ ସେଠି ରହୁଛନ୍ତି।
ହୁଁ ହୁଁ।
ହୁଁ।
ଆଉ ଏଥରକ ଉଁ ରଜ ତ ସବୁ ଭଲରେ କଟିଲା ଆଉ ରଥଯାତ୍ରା କେମିତି ଚାଲିଛି?
ଆମର ଏ ପଟେ ରଥଯାତ୍ରା ହୁଏ କିନ୍ତୁ ଆମ ଗାଁରେ ଜଗନ୍ନାଥଙ୍କ ମନ୍ଦିର ନାହିଁ ତ ତେଣୁ ଆମ ପାଖ ଗାଁରେ ହୁଏ ଆମେ ସେଠିକି ଯାଉ ରଥ ଟାଣିବା ପାଇଁ ଆଉ।
ହୁଁ ହୁଁ ଭଲ ଭଲ ହୁଁ।
କିନ୍ତୁ ମୁଁ ସବୁ ବର୍ଷ ମୋ ମାମୁଁ ଘରକୁ ପଳାଏ ମାମୁଁ ଘରେ ବି ରଥଯାତ୍ରା ହୁଏ ଆଉ ମାମୁଁ ଘରେ ମୋ ଆଈ ଜଗନ୍ନାଥଙ୍କ ମାଉସୀ ମା ହୁଏ। ତ ସେଠା ଟିକେ ଭଲ ଲାଗେ ବେଶୀ ସେଠି ବି ଯାଏ ମୁଁ ରଥଯାତ୍ରା ଦେଖି ମାମୁଁ ଘରେ ପିଠା ହୁଏ ଜଗନ୍ନାଥଙ୍କ ପାଖରେ ଆଈ ମୁଣ୍ଡରେ ଏମିତି ବୋହିକି ନିଏ ଠାକୁରଙ୍କ ପା ଲଗା ତାପରେ ରଥ ଟାଣିବା ଷ୍ଟାର୍ଟ ହୁଏ।
ଉଁ ହୁଁ ଆଉ ଆମ୍ବ ଆମ୍ବ।
ଆମ୍ବ ତ ଏବେ ଆଉ ନାହିଁ ସରି ଆସିଲାଣି ଗୋଟେ ଦିଟା ଗଛରେ ଅଛି ଏତେ ବି ନାହିଁ। ବର୍ଷା ବି ପଡିଯାଇଛି ଆମ୍ବ ଗୁଡାକ ଏବେ ଆଉ ଖାଇବା ପାଇଁ ଭଲ ଲାଗୁନି ଏତେ।
ହୁଁ ହୁଁ ହୁଁ। ଆ ଦ ଶଟା କେମିତି ଦେଲ?
ଆମ ପଟେ ଦଶହରା ତ ଭଲ ହୁଏ ଦୁର୍ଗାଙ୍କର ଏମିତି ପ୍ର ପାଞ୍ଚ ଛଅଟା ଅଲଗା ଅଲଗା ମୂର୍ତ୍ତି ସବୁ ବନାଯାଏ। ବହୁତ ଭିଡ ବି ହୁଏ ସବୁ ଦୋକାନ ବଜାର ପଟେ ଖାଇବା ପାଇଁ ଭଲ ଭଲ ସବୁ ରୋଷେଇ ମାନେ ଯେମିତି ଆଇଟମ ବନା ଯାଇ ଏ ସବୁ କିଛି ଲୋକମାନଙ୍କର ଭିଡ ହୁଏ ତାପରେ ଦୁର୍ଗା ପୂଜା ଯୋଉ ରା ସେ ସମୟରେ ଯୋଉ ହୁଏ ଉଁ କଣ କି ମାଆଙ୍କର ଆଳତୀ ସେଇ ସମୟରେ ଲୋକମାନଙ୍କର ବେଶୀ ଭିଡ ହୁଏ ଆଳତୀ ଦେଖିବା ପାଇଁ ଯାଆନ୍ତି। ଆଉ ନବରାତ୍ରୀ ଯୋଉମାନେ କରନ୍ତି ସେଇ ସମୟରେ ବି ଏମିତି ଭିଡ ହୁଏ। ଲାଷ୍ଟ ଦିନ ତ ସବୁଆଡେ ତ ରାବଣ ପୁଡି ଆମର ବି ଏପଟେ ବୁ ଗୋଟେ ବଡ଼ ପଡିଆ ଅଛି ସେଇଠି ଏମିତି ରାବଣ ବନାଯାଏ ବା ଣ ଦ୍ଵାରା ସେଟ୍ କରି ଇଏ ହୁଏ ତାପରେ ରାବଣ ପୁଡି ହୁଏ ଆଉ।
ଭଲ ନା ସେଇଟା ରାବଣ ପୁରୁଖା। ଆଉ ସବୁ ସେପଟେ ସବୁ କଣ ଆଉ ଉଁ ଖାଇବା ପିଇବା ହେରା ଆଜି ଧର ହେଇଥିଲା ଏମତି ରାତିରେ କଣ ଭାତ ନା ଲୋକ ରୁଟି ଖାଆନ୍ତି?
ଆମର ଏପଟେ ସବୁ ଲୋକ ଯା ତ ଯାହା ଯୋଉଟା ପସନ୍ଦ ସେମାନେ ଖାଇବେ। ଆମର କିନ୍ତୁ ଅଧିକାଂଶ ରୁଟି ହୁଏ ଯେବେ ବେଶୀ ଇଚ୍ଛା ହୁଏନି ମାନେ ସେବେ ପଖାଳ ଟା ଖାଇଦୋଉ ଆଉ ବନେଇକି ରାତିରେ ଆଉ। ହୁଁ।
ତାହେଲେ ପଢା ପଢି ଚାଲିଛି ଭାଇ କିି ପଢାଅ କି ନାଇଁ ସାନ ଭାଇ କି?
ହଁ ମୁଁ ଟ୍ୟୁଉସନ କରୁଛି ବି ପିଲାମାନଙ୍କୁ।
ବଢିଆ ବଢିଆ ନାଇଁ ନିଜ ଗୋଡ ନିଜେ ଠିଆ ହେବାଟା ଭଲ ଝିଅ ପିଲାମାନେ ଦି ପଇସା ଦରକାରେ ପାଖକୁ ଆସିବା ଦି ପଇସା ଦରକାରେ ଏ ନିଜ ଖର୍ଚ୍ଚ ସ୍ନୋ, ପାଉଡର, ଟିକିଲି ଦେଇ ତ ଖ
ହଁ ହଁ ନିଜର ସୁବିଧା କେ ତେ ବାପ ମାଆଙ୍କୁ ମାଗିବାପେକ୍ଷା ଆମେ ନିଜେ କିଛି ନିଜ ହାତରୁ ଖର୍ଚ କରିକି ବି କିଣିପାରିବା।
ନିହାତି ନିହାତି ସେଇଟା ଭଲ କଥା ନା ଆଉ। ଆଉ କଣ ସବୁ କୁହ ତମ ଆଡେ କଣ ସବୁ ଯିବା ଆମେ କେବେ ଯିବା ବୁଲିବାକୁ କୋ କୋଉ ପର୍ବକୁ ଯିବାଆମେ ତମ ଆଡେ ବୁଲିବାକୁୁ।
ହଁ ଆପଣ ଆସିବେ ଆମ ଗାଁରେ ତ ଭଲ ହଉଛି କାର୍ତ୍ତିକ ପୂର୍ଣ୍ଣିମା ଭଲ ହଉଛି ଜ ଜନ୍ମାଷ୍ଟମୀ ଭଲ ହଉଛି ଏପଟେ ଆସିବେ ଥରେ ବୁଲିକି ଯିବେ ଫ୍ୟାମିଲିକୁୁ ନେଇକି ଆସିବେ ଆଉ।
ହଁ ଫାମିଲି ଯିବେ ମୋ ମୋ ଫାମିଲ ଯିବ ମୋ ଝିଅ ଯିବ ମୋ ମିସେସ ଯିବ ମୋ ମିସେସ ଟିଏ ବୁଲିବାକୁ ଭାରି ଭଲ ପାଏ ସେ ଟିକେ ବୁଲିବା ହୁଁ।
ଆଣ୍ଟି କୁ ଧରିକି ଆସିବେ ଆଉ ଆମ ଘରେ ହଁ ବୁଲାବୁଲି କରିବେ ସବୁ ମୁଁ ଆପଣଙ୍କୁ ସବୁ ଆମର ଏପଟେ ଯାହା ଭଲ ଭଲ ଜାଗା ଅଛି ସବୁ ଦେଖେଇଦେବି ଆଉ।
ବଢିଆ ବଢିଆ ଖୁସି ଲାଗିଲା କଥା ହେଇକିରି ବହୁତ ଭଲ ଆଉ ଆଉ କଣ ମାନେ ମୁଁ କହିବାକଥା। ଗୋଟେ ଝିଅ ପିଲା ହିସାବରେ ପାଠ ପଢୁଛ ଲକ୍ଷ୍ୟ କଣ କଣ ଗୋଟେ ଲକ୍ଷ୍ୟ ରଖିଛ କଣ ହବ ବୋଲି?
ହୁଁ ମୁଁ ତ ଏବେ ମୋର ତ ମାନେ ଏଇ ଯୋଉ ପ୍ଲସ ଟୁ ପରେ ମୋର ଏ ଇଛା ଥିଲା କି ବି ସିଏ କରିବା ପାଇଁ ତ ଏମିତି ଟିକେ ପଇସା ପ୍ରୋବ୍ଲେମ ହେଲା ତ ଆଉ ବି ସିଏ କରି ପାରିଲିନି ବି ଏସ୍ ସି ବି କରିଦେଲି।
ହୁଁ ଭଲ ନା।
ସି କମ୍ପିଟି ପାଇଁ ତ। ପ୍ରିପେୟାର ହଉଛି ଏବେ ବି ଚାଲିଛି କମ୍ପିେଟିଭ ପାଇଁ ବି ପକଉଛି ଦେଖାଯାଉ ଆଉ କଣ ହଉଛି ପଢାପଢି ତ ଚାଲିଛି।
ହୁଁ ଆଉ ସବୁ ସେପଟ ତ ପ୍ରାକୃତିକ ପରିବେଶ ଯାଇକି ସବୁ ପ୍ରାକୃତିକ ପରିବେଶ ଭିତରେ ରହିବାକୁ ଭଲ ହଉଥିବ ଆମେ ତ ଏପଟେ ରହିଲୁ ଯେହେତୁ ସହରରେ ଆମକୁ ଆ ସେଉରା କିଛି ଦେଖି ପାରୁନୁ ବା ଜାଣି ପାରୁନୁ ତମ ମାନଙ୍କର ଭାଗ୍ୟ ଭଲ ପ୍ରାକୃତିକ ପରିବେଶ କୁ ଉପଭୋଗ କରୁ ଚ ଉଁ ପ୍ରାକୃତିକ ପରିବେଶରେ ରହୁଛ ହୁଁ ଗାଁ ଠୁଁ ଗାଁ ଜୀବନ ଠୁ ଜୀବନ ନାହିଁ ଗାଁ ରେ ଯୋଉ ଭାଇ ବିଚାରା ଗାଁ ଲୋକଙ୍କ ସହିତ ଯୋଉ ସମ୍ପର୍କ ସେଟା କଣ ସହରରେ ମିଳିବ
ହଁ ଗାଁରେ ସବୁ ଅ ସି ପାଖରେ ଛିଡା ହେଇ ପଡନ୍ତିଁ ତାପରେ ଏ ତାପରେ ମିଳିମିଶି ଅଳିଆ ପର୍ବପର୍ବାଣୀ ସବୁ କିଛି ଛି ଏକାଠି ପାଳନ କରିବା ଏଟା ସବୁ ଗାଁରେ ମିଳେ ସହରରେ କି ଆମେ କାହାକୁମକୁ କିଏ ଚିହ୍ନିଛି
ହଁ ଗାଁରେ ଗାଁରେ ରହିଲେ ଭଲ ନା ଆଉ ଗାଁରେ ରହି ରି ଗାଁରେ ଭାଇଚାରା ଆଉ ଯାହା ହେଲେ ବି ଗାଁ ଟା ଗାଁ
ଆଜ୍ଞା
ସହରରେ କିଏ କାହା ସାଙ୍ଗେ ଦେଖିଲେ ବି କଥା ହେବେନି କେହି କାହା ସାଙ୍ଗେ ଚିହ୍ନିବେ ନେହିଁ ଏନ୍ତୁ ଗାଁ ରେ କଣ ଗାଁ ମଜା ଅଲଗା
ହୁଁ ଆପଣ କଣ ଭୁବନେସ୍ଵରରେ ରହୁଛନ୍ତି କି
ହଁ
ଓହୋ ସେ
ହୁଁ ଅ ହଁ ସେମିତି ଆଉ ଆଉ କଣ କୁହନ୍ତୁ ଆଉ ରାତିରେ କଣ ପଖାଳ ନା ରୁଟି?
ହଁ ରୁଟି ଆମର ତ ରୁଟି ବନା ଅଛି ବେଳେବେଳେଏ ମୀତି ପଖାଳ ଖାଇଦଉ ଯେତେବେଳେ ଇଛା ହୁଏ ହଲ ଅଧିକଶ ରୁଟି ଆଉ
ହଉ ତାହେଲେ ରଖିବା
ହଁ ହଁ ଠିକ ଅଛି ଆ ପରେ କଲ କରି ହଁ ହଁ ରଖୁଛି ହାଜ୍ଞା ଆଜ୍ଞା।